ହାଲୋ
ହ୍ୟାଲୋ।
ହଁ ଜୟଶ୍ରୀ ଜଗନ୍ନାଥ
ଜୟ ଜଗନ୍ନାଥ। କେମିତି ଅଛନ୍ତି। ଆଜ୍ଞା, ମାନସୀ।
ମାନସି। କଣ କରୁଥିଲେ?
ମୁ ବି ବସିଥିଲି। ଆପଣ?
ମୁଁ ତ ଅଫିସ ରେ ଅଛି।
ଓହୋ। ଆଜ୍ଞା ଭୁବନେଶ୍ଵରରେ ରୁହନ୍ତି?
ଆଜ୍ଞ। ଆଜ୍ଞ।, ଭୁବେଶ୍ୱରେ।
ହଁ ହଁ ଆଜ୍ଞା, ହଁ ଭୁବନେଶ୍ଵର।
ଭୁବନେଶ୍ୱର।
ଓ ହୋ
ଆଉ ସକାଳୁ କଣ ଖିଆପିଆ ସରିଲାଣି।
ସକାଳୁ ପଖାଳ ଖ ଦେଇେଇଥିଲୁ। ଗରମକୁୁ
ହଁ ଆମ ଆମ ଓଡିଆଙ୍କର ପଖାଳ ତ
ହଁ ହୁଁ ଏ ଗରମ ଏତେ ଜୋରେ ହଉଛି। ହଉଛି ନା ଖରାକୁ ପଖାଳ ହିଁ ଭଲ ସବୁଠୁ।
ନା ନା ଠିକ୍ ଠିକ୍। ପଖାଳ। ଦହି ଟିକେ ପକେଇଦେଲେ ଉଡ଼ିଲା ଆଉ
ହୁଁ ହୁଁ ଆପଣ
ଆଜ୍ଞା ଆପଣ କଣ ରୋଷେଇ କରୁଛନ୍ତି ବୋଧେ।
ନାଇଁ ନାଇଁ ମୁଁ ଏଇ ବଷ୍ ସେ ଖୁଡ଼ି ରୋଷେଇ କରୁଛନ୍ତି। କେତେ ଜଲଦି ପରିବା କୁ-
ଆଚ୍ଛା ଆଚ୍ଛା ଆଚ୍ଛା। ଆଚ୍ଛା ଆଚ୍ଛା ଭୁବନେଶ୍ୱରରେ କୋଉଠି ରହନ୍ତି।
ହୁଁ ହୁଁ ହୁଁ ଆଚ୍ଛା ଆଚ୍ଛା। ମୁଁ ଏଇ ସୁନ୍ଦର ପଦା।
ଓ ହୋ।
ଆଚ୍ଛା ହାଉସ୍। ଶୋଇପଡ଼ିଲେ ନା କି-
ହଁ ହଁ ମାନେ ଆମର ବାପ ଘର ବଡ଼ଗଡ଼ କଲନି ଶାଶୁଘର ସୋଭାଗ୍ୟ ନଗର।
ମାନେ କି ଭୁବନେଶ୍ୱର ଯା ଆଚ୍ଛା ଆଚ୍ଛା।
ଆଜ୍ଞା ଦେହ ଭଲ ନଥିଲା ଝିଅର ତ ପଳେଇ- ଆସିଥିଲୁ।
ଓ ହୋ।
ଏଇ ଗରମ ପାଇଁ ତାର ଝାଡ଼ା ବାନ୍ତି ହେଇଯାଇ ଲାମ୍।
ଆଜ୍ଞା ଆଜ୍ଞା।
ସେଥିପାଇଁ ପଳେଇ ଆସିଥିଲି। ଆଜ୍ଞା ଓହୋ। ଆପଣଙ୍କ ଘରେ କିଏ କିଏ ରୁହନ୍ତି।
ଘରେ ବାପ ମା ବାପା ମା ମୁଁ। ଆଉ ଦୁଇ ଭଉଣୀ ଅଛି। ଦୁଇ ଭଉଣୀ ମ୍ୟାରେଜ୍।
ଓହୋ।
ଆଉ ମୁଁ ଏକା ଆଉ
ଓ ହୋ।
ଆଜ୍ଞା ଆପଣଙ୍କ ଘରେ-
ଆଉ ଏଇ ଶାଶୁ ଶଶୁର ଉଁ ହଜବେଣ୍ଡ ମୁଁ ଆଉ ମୋ ଝିଅ ଏବେ ବର୍ଷ କର ଝିଅ ଏବେ।
ଆଛା ଆଛା।
ହୁଁ।
ହୁଁ ହୁଁ।
ଓହୋ ଆଜ ଆଜ ସଖାଳେ। ନାଇ ଯୋଉ ଶାଗ ମୁଗ ହେଇଥିଲା
ପଖାଳ ଖାଇଥିଲି।
ହଁ ଏବେ ହେଇଛି ଆଳୁ ଚିପ୍ସ, ହେଇଛି ଜହ୍ନିରାଇ, ଭାତ, ଡାଲି, ଆମ୍ବ
ହଁ।
ହ ହୁଁ ହଁ ଆ ଆପଣଙ୍କ ଆଣିକି ଆସିଛନ୍ତି ଲଞ୍ଚ ନା କଣ?
ହଁ ନା ନା ନା ଲଞ୍ଚ ନାହିଁ ଇଏ ରୋଷେଇ କରିକି ପଠାନ୍ତି ମେଡ ମାନେ ଆମର ମୁଁ ତ ରହୁଛି କେନ୍ଦ୍ରାପଡାରେ ନା।
ଓହୋ ଏଥେ ରହୁଛନ୍ତି କେନ୍ଦ୍ରାପଡ଼ାରେ।
ଆଜ୍ଞା ମୁଁ କେନ୍ଦ୍ରାପଡା ଆଜ୍ଞା ମୁଁ ଫ୍ଲିପକାର୍ଟ ରେ ଅଛି। ହ ସେଇଥିରେ ତ ମୁଁ ସେଠି ରହେ - ରୋଷେଇ କରିକି ଆଣିକି ମୋର ଲଞ୍ଚ ଦେଇ ଦିଅନ୍ତି ମାନେ ଦିପହରର ଖାଦ୍ୟ ଏବଂ ରାତି ରାତିରେ ରାତି ଖାଇବା ରୁଟି କ୍ଷୀର ଭଜା ଏଇ ଟାଇପର କାରଣ ମୁଁ ତ ବାହାରେ ଆଜ୍ଞା ଆଜ୍ଞା ସେ ଜଣେ ଅଛନ୍ତି ସେଠି ଆମର ତାଙ୍କ ସହିତ ଦେଖା ହେଇଥିଲା ମହାକୁମ୍ଭ ଯାଇଥିଲୁ। ମହାକୁମ୍ଭରେ ତାଙ୍କ ଫ୍ୟାମିଲି ଯାଇଥିଲେ ତ ମୁଁ ବି ଯାଇଥିଲି ତ ପନ୍ଦର ଦିନିଆ ଟୁର୍ରେ ସେଇଠି ଆମର ତାଙ୍କ ସହିତ ଦେଖା ହେଇଥିଲା ସେ ମ୍ୟାଡମକୁ ରିକ୍ୱଷ୍ଟ କରି ଥିଲି ଯେ ଆଉ ସିଏ ସେଇ ଅସୁରେଶ୍ଵର ବୋଲି ଗୋଟେ ଜାଗା ସେଇ ଗାଁ ର ତାଙ୍କୁ ମୁଁ ଅନୁରୋଧ କର ଲି ମ୍ୟାଡାମ ଟିକେ ଯଦି ରୋଷେଇ କରିକି ଦେବେ ତ ସେ ହଁ ହଁ ମାରିଥିଲେ ତାଙ୍କର ବି ଛୋଟ ପୁଅଟେ ସ୍ଵାମୀ ତାଙ୍କର ଅଟୋ ଚାଳକ ଜଣେ ସେ କହିଥିଲେ ହଁ ଠିକ ଅଛ ଛି କରିକି ଦେଇଦବା ଆଜିିକି ଦେଢ ବର୍ଷ ହେଲାଣି ଚାଲିଚି ଆଉ।
ହୁଁ ହୁଁ ସକାଳେ ଦିନ ଦଉଚନ୍ତି ନା ରାତିରେ?
ଦିନରେ ମୁଁ ମାନେ ମୁଁ ସକାଳେ ମୁଁ ଖାଇଦିଏ ଛତୁଆ ଖାଇଦିଏ। ଆମର ଛୁଆ ବଳି ତ ଆମେ ଭୁବନେଶ୍ୱରରେ ରହିଲୁ ମହାକାଳୀ ଅଟାଗୋଳ ଛ ତୁଆ କହିଲେ ଆଗୁରୁ ଜାଣିଥିବ ନା ଥିଲା ଏବେ ସିନା କାମିଆ ହେଇଗଲା ଆଗରୁ ଆମେ ତିରିଶ ଟଙ୍କାରେ ମହାକାଳୀ ଅଟାକଳ ଛତୁଆ। କାରଣ ମୁଁ ୟୁନିଟ ଥ୍ରୀ ରେ ପଡୁଥିଲି ବୁବେ ୟୁନିଟ୍ ଥ୍ରୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର।
ହୁଁ ହୁଁ ହୁଁ।
ଠି ଆମେ ଛୁଆ ବେଳୁ ବାପା କଣ ମୁଁ ଫ୍ୟାମିଲି ଆମର ଛତୁଆରୁ ଚାଲିଚୁ ତ ଏବେ ଆସି ଶହେ ଦଶ ଟଙ୍କା ହେଲାଣି ନାଇଁ ଆମର ତିଆରି କରିପାରୁନା ଆଜ୍ଞା ଆଜ୍ଞା ଆ ବରଗଡ଼। ବରଗଡ ମୋର ପ୍ରାୟ ସାଙ୍ଗସାଥି ସେଇଠି ବରଗଡ଼ ରେ ଅ
ହ ହୋ ଓ ହୋ ଆଉ ବାପା ମା ଏକୁ କେନ୍ଦ୍ରା ପୋଡା ନା ଭୁବନେଶ୍ୱ
ନାଇଁ ନାଇଁ ଭୁବନେଶ୍ଵରେ ରହନ୍ତି ନା ମୁଁ ବାପା ମା ଭୁବନେଶ୍ଵରରେ ମୁଁ ରହେ କେନ୍ଦ୍ରାପଡା ରେ କେନ୍ଦ୍ରାପଡା ଆ କେନ୍ଦ୍ରାପଡା ଆଉ କଟକ ବର୍ଡର ସେଇଟା ଅସ ଜାଣିଚନ୍ତି? ଚାମ୍ ଦଳ ଜାଣିଚନ୍ତି?
ଓହୋ। ଆଜ୍ଞା।
ସେ ସେଇପଟ ଏରିଆରେ ମୁଁ ରୁ
ଓହୋ। ଏ ଡିୟୁଟି କ ଆଠ ଘଣ୍ଟା ଏଠି?
ଆଜ୍ଞା ଦଶ ଘ ଆମର ଲଜିଷ୍ଟିକ ଲାଇନ ରେ ଡିୟୁ ଟି ସଖାଳ ଆଠଟାରୁ ଆରମ୍ଭ ପିଲା ମୋ ଅଣ୍ଡରେ ଅଛନ୍ତି କୋଡିଏ ବାଇଶ ଜଣ ଭଳିଆ ପିଲା ଅଛନ୍ତି ମୁଁ ଚା ବା ଚାରିଟା ପାଞ୍ଚଟା ଜାଗା ଦେଖୁ ଛି ଯେମିତି କି ଆପଣ ତିର୍ତୋଲ ହେଲା। ଜୟପୁର ହେଲା ଅସୁରେଶ୍ଵର ହେଲା ଆଳୁତମା ଗୋଟେ କେଉଁଝରରେ ଅଛି। ସେଠି ଆଳୁତମା ହେଲା ନହଳପୁର ଛଅଟା ଖଣ୍ଡେ ହବ୍ ମୋ ଅଣ୍ଡରରେ ଅଛି। ସେଇଟାକୁ ମୁଁ ଦେଖାଦେଖି କରୁଛି ଆଉ।
ଏପଟେ ଏପଟେ ରହିଲେଣି ନା
ଏପଟେ ମିଳିଲାନି ବା। ମାନେ ଆମର ଚାକିରି ଜୀବନ ହଉଛି କହିବାକୁ ଗଲେ ଚାକର ଜୀବନ।
ହୁଁ ଆଜ୍ଞା ମୋର ହଜବେଣ୍ଡ ତ ଏ ମାନେ ଏବେ ଯୋଉ ଯେମତି ପେଙ୍ଗୀ ସ୍ପିକିରି ଜାଣିଛନ୍ତି ନା।
ହଁ ପ୍ୟାରିସ ବିକିରି ଜାଣି
ହଁ। ସେଇଥିରେ କ୍ଲଷ୍ଟର ମ୍ୟାନେଜର ଅଛନ୍ତି।
ସିଏ ଏଇଥିରେ କ୍ଲଷ୍ଟର ମାନେଜର
ଆ ସି ଛାଡିକି ଯାଆଁନ୍ତିନି କିନ୍ତୁ ତାଙ୍କୁ ସେ ଭୁବନେଶ୍ୱରରେ ଟ୍ରାନ୍ସଫର୍ ହେଲେ ଭୁବନେଶ୍ୱରରେ ମିଳୁଛି। ସେଥିପାଇଁ ସେ କୁଆଡେ ଯାଉନାହାଁନ୍ତି। ଆଉ ଅଲଗ ଦେଖିଲେ ଭଲ ହ ଆହୁରି। ସେ ଭୁବନେଶ୍ଵରରେ ବୋଲି ଯାଉନାହାଁନ୍ତି। ତେ ଆଉ କଉଠି? ଦଶ ପନ୍ଦର ବର୍ଷ ହେଲାଣି ଏଇଠେ ଅଛନ୍ତି।
ଭଲ ବା ଭଲ ଭଲ ନା। ଉ ନିଜ ନେଟିଭ୍ ରେ ମିଳିଗଲେ ଭଲ। ଆଉ ଆମ ଭଳିଆ ମୁଁ ଆ ଆ ଆଗୁରୁ ଥିଲି କୋଉଠି ଥିଲି ମୟୂରଭଞ୍ଜ ବାରି ବଦା। ଆଉ ଏ ଉ ବୁଲିବାକୁ ପଡୁଛି ଆଉ।
ହଁ। ସିଏ ବି ସେ ଗୋଟେ ପୁଅ ନା ତାଙ୍କର ବି ଦି ଭଉଣୀ। ସେ ଛାଡିକି ଯିବାକୁ ତାଙ୍କୁ ଏତେ ମାନେ ଇଛା ନାହିଁ। ବାଧ୍ୟରେ ମାନେ ରହୁଛନ୍ତି ଆଉ।
ମୁଁ ମୋର ବା ବାହାରେ ସବୁବେଳେ। ବାପ ବାପ ମା ଦି ଜଣଙ୍କୁ ଦେଖିବାକୁ ପଡୁଛି ଆଉ କଣ କରିବା। ଯାହା ଜଗାର ବରାଦ ଥିବ ଆଉ କଣ କରିବା।
ଓହୋ ମଝିରେ ମଝିରେ ଆସ୍ ଛୁଟି ଅଫ୍।
ହଁ ମଝିରେ ମୁଁ ପଳେଇ ଆସେ ୱାର୍କ ଫ୍ରମ ହୋମ ଆମର ପ୍ରାୟ ଟାଇମ ରହେ ତ ମୋର ସିଟିଙ୍ଗ ଲୋକେସନ ଟା ସେ ପଟ ଟା ନା
ହୁଁ ହୁଁ।
ଫ୍ରମ ହୋମ ହେଲେ ମୁଁ ଘରେ ପଳେଇ ଆସେ। ଆଉ କାମ ଘରେ ଟିକେ କରିଦିଏ ତାପରେ ପଳଏ ପୁଣି ଆଉ। ଆଉ ଘରେ ରହିଲେ ବି ବେଶୀ ଚିନ୍ତା ଏଇଆ ହେଲାନି ସେଇଆ ହେଲାନି। ଆଉ ବାହା ହୋ ବାହା ହୋ ବୋଲି କହି କହି ମୁଣ୍ଡ ଖରାପ କରିଦଉଚି। ସେଇ ତ ମୁଁ ପ୍ରାୟ ଟାଇମ କେନ୍ଦ୍ରାପଡା ଆଡେ ଯାଇଁ ରହୁ ଆଉ ଘରେ ମା ବାପା ମୁଣ୍ଡ ଖାଇ ଦଉଚନ୍ତି। ତ ମୁଁ ସେପଟେ ଯାଇଁକି ଟିକେ ର ରହିଯାଏ ହଉ ଏତେ ଆଉ ଟେନସନ ନବାକୁ
ତାଙ୍କୁ ବି ଏକା ଲାଗୁଥିବ ନା ହେଥିପାଇଁ କହୁଥିବେ।
କାହିଁକି ବାପା ମା ଦି ଜଣ ମିଶିକି ଅଛନ୍ତି ଆଉ। ଏକା କାଇଁ ଲାଗିବ। ମୁଁ ସେଇଥିପାଇଁ ଜମା ଯେତେ ଡାକିଲେ ମା ମତେ ପ୍ରାୟ ଟାଇମ କହେ ଆରେ ତୁ ଆସୁନୁରେ ଆସୁନୁରେ ମୁଁ କହିବି ମମି ମୋର ପ୍ରବଳ କାମ ମୁଁ ଏପଟେ ଅଛି। କାମ ସଇଲେ ଯିବି ଏଇ ଟାଇପ ର ଅଉ। ତାପରେ ଟିକେ ମୁଁ ଏଇ ଯୋଉ ଟିକେ ଆଧ୍ୟାତ୍ମିକବାଦୀ ଅ ସେଇଥିପାଇଁ ସାରଳାଙ୍କୁ ଟିକେ ମାଙ୍କ ପାଖରେ ଅଛି। ସାରଳାଙ୍କ ପାଖରେ ସେଇଠୁ ଯିବା ଆସିବା କରେ।
ଆପଣଙ୍କ ଗାଁ ଟା କୋଉଠି ନା ସୁନ୍ଦର ପଦା ଆପଣଙ୍କ ଘର ନା ଗାଁ କୋଉଠି?
ଗାଁ ମୋର ବା ହଉଛି ସିଠାଳ ଜଗତସିଂହପୁର ଜାଣିନ କି।
ଜଗତସିଂହପୁର ସେଇଥି ପାଇଁ ସାରଳା କହିଲେ ଆଉ।
ମା ଶାରଳା କୁ ବାପା ଜଗନ୍ନାଥ। ଆଉ ଏଇ ତ ଜୀବନ ଆଉ।
ସେ ଜଗତସିଂହପୁରେ ଉତରେଶ୍ୱରି ନା କଣ ଠାକୁରାଣୀ ଅଛନ୍ତି ନା କଣ? ଉତ୍ତରେଶ୍ ଉତ୍ତରେଶ୍ଵରୀ ନା କଣ ଏମିତି ଠାକ୍ ଠାକୁରାଣୀ।
ନା ନା ମୁଁ କାଇଁ ମୋର ସେମିତି ନାଇଁ ନାଇଁ ଜାନ୍ନି
ଛେଇଆ ମାନେ ଆମ ଘରେ ଭଡା ରହୁଚନ୍ତି ତ ସିଏ କହନ୍ତି ପ୍ରତ୍ୟକ୍ଷ ଠାକୁରାଣୀ ବୋଲିି।
ବେ ଆମର ତ ନା ଆଗେ ଢ଼ଙ୍କଟର ସାରଳା କହିଲେ ସମ
ହଁ ସାରଳା ଯୋଉ ଅ ଗୋରଖ ନାଥ
ଗୋରଖ ନାଥ। ହଁ ରାଇଟ ଇଏ ଦି ଜଣ ପୁରା ଆମର ସେପଟ ଫେମଶ୍ ଏଇତ ଏତ ଆପଣ ଏଇ କାରବାଇରେ କେତ ଏତେ ବର୍ଷା ହେଲାଣି ଅ
ଏବ୍ ନାଇଁ ମୁଁ ଏବେ ମାନେ ଏଇଟା ଫାଷ୍ଟ।
ଆଚ୍ଛା ଆଚ୍ଛା ଆଛା ମୋ ମୁଁ ମୋ ଭଉଣୀ କହି କହିକି ମତେ ଖାଲି ନା ପହର ଦିନ କହିଲା ଏ ଜଏନ କର ଆଉ ମୁଁ ଜଏନ କରି ଯାଇଛି। କଣ ଦେଖିବା ତାପରେ ମୁଁ ଟିକେ ରା ରା ରାଇଟିଂ ସ୍ଵିପ୍ ଟିକେ ଅଛି ତ।
ଓହୋ ଆଜ୍ଞା।
ତ କେତେବେଳେ ଏକା ସମୟ ପାଇଲେ ଯଦି ଟିକେ ଶାସ୍ତ୍ର ଭିତ୍ତିକ ଆଲୋଚନା କରିପାଇଲିି କାହା ସହିତ ତାଲେ ବହୁତ୍ ଭଲ।
ଆଜ୍ଞା।
ଭାବୁଚି ହେଇପାରିବ ନାଇ କିଛି ସବୁ ଦେଖନ୍ତୁ ଏ ଆପ୍ ତ ସବୁଠୁ ବହୁ ବେଷ୍ଟ
ହଁ। ଠିକ ହଉ ଆଉଥରେ ନଲେ କଲ୍ କରନ୍ତୁ ଆଉ କଲ କରିଲେ କଥା ହଁ କାଟି ଦିଅନ୍ତ ହଁ।